ହାଲୋ। ହୁଁ ହେଲା।
ହୁଁଁ ଭଲ ହବ କି ନାଇଁ?
ହୁଁ। ଆଉ ତମେ କୁଆଡେ ବୁଲାବୁଲି କରିବାକୁ ଯାଇନ ପାଖାପାଖି ଜାଗା?
ପାଖାପାଖି ଜାଗା। ହଁ ଏପଟ ଯୋଉ ହଁ ଓଡ଼ମା ଲାଇନ ସେପଟ ଦୁତିକେଶନ ମନ୍ଦିର ସେଠି ହଁ ସେଠିବି ସେଇଟା ହଉ ସେଇଟା ବି ପୁରା ଫେମସ୍ ଟାଇପ ର ଏତେ ବି ନୁହେଁ କିନ୍ତୁ ସେଇ ପାଖାପାଖି ଟିକେ ହେଇଛି ଆଉ
ହୁଁ।
ଆଉ ରଘୁନାଥ ମନ୍ଦିର ଟା ସେଇଟା ସମସ୍ତେ ଜାଣିଛନ୍ତି।
ମୁଁ ତ ଶୀତ ଦିନ ଯାଇଥିଲି ଦାରିଙ୍ଗବାଡ଼ି ଦେଓମାଳିୀ କୋରାପୁଟ
ହଁ ହଁ। ଆମେ ଏଇଥି ଶୀତ ଦିନରେ ଯାଇଥିଲୁ ସେପଟେ ତାରାଦଣୀ ତ ସିଦ୍ଧ ଶିରିଡ଼ି।
ମୁଁ ସେଗୁଡା ସବୁ ଯାଇଥିଲି ଚିଲିକା ନାରାୟଣୀ ଭଗବତୀ ଆଉ ନାଇଁ କୋପାଳପୁର ଟା ଆଉ ଯାଇପାରିଲୁନି ଟିକେ ଟାଇମ ହେଲାନି।
ଗୋଟେ ଦିନ ତ ଆଉ ପ୍ରଭୁ ଆଜ ଲାଗେ
ରଖ କେତେ ମନ୍ଦିର ସେ ଭିତରେ ଶହେ ଆଠ
ଶହେ ଆଠିବା ହଁ ହଁ ଆଉ ଇଏ ତ ମର୍ଦିର ଅଛି ତ ଟୋଟାଲ ଠାକୁରାଙ୍କ ସମସ୍ତେ ଏଠି ଅଛି।
ସବୁ ଯେତେ ପ୍ରକାର ଖୋଜିବା ମୁଇ ଜାଗା ମୋବାଇଲ ରେ ଆଡେ ଦେଖଥିଲି ରିଲ ରେ ଯାଇ ଏଇଥ ଆସିଲ ଆ ବାବଙ୍କୁ ନେଇକି ଯେମିତି ହେ ବି ଯିବି ମଦାଜପୁକୁ ବାଘ ବୋଲି।
ମୁଁ ଗଟେ ଯାଇଛି ମଧରେଛି ତ
କହୁଛନ୍ତି ଏଇଠି ଏମିତି ଖୋଜିବନି ଯେ କୋଉ ଠାକୁର ନାହାନ୍ତି ବୋଲି।
ହଁ ବା ସବୁଦାନ ଠାକୁର ଅଛନ୍ତି ପୁଣି ପାହାଡ ଉପରେ ବଢିଆ ଲାଗୁଛି ପୁରା। ମାନେ ଲାଗୁନି ଆମେ ପାହାଡ ଉପରକୁ ଗଲା ଭଳିଆ ପୁରା କମ ମାନେ ଫେ ଗୁଡି କଣ
ଆଉ ଗୋଟେ ଜାଗାରେ କହୁଛନ୍ତି ବା କୋଉଠି ଗୋଟେ ମୁଣ୍ଡିଆ ହନୁମାନ ଅଛନ୍ତି।
ହଁ କୋଉ ସାଙ୍ଗତ କୋଉଠିଛି କି ନାଇଁ ମୁଁ ଜାଣିନିଟା।
ହେଇ ହେଇ ଯୋଉ ମର୍ଦରାଜପୁର ନା ବାଘୁଆପଲ୍ କୋଉଠିଆଡେ?
ଏ ହଁ ମୁଁ ଦିଅପ ଟା ହଉଛି ଏଇଟା ଏଇଟା ନର୍ଦିରାଜପୁର ଟା। ହଁ ମୁଣ୍ଡିଆ ଉପୁର ହନୁମାନ ମନ୍ଦିରଟା।
ହୁଁ।
ପାହାଡ ଉପରେ ପୁରା ମାନେ ଦେଖିବାର ତଳକୁ କେତେ ତଳେ ଦେବେ କେତେ ଉପରକୁ ଯାଇଛି, ଆକାଶ ପାଖକୁ ଲାଗିଯାଇଛି
ସେମିତି ଲାଗିବ।
ତାରାତାରିଣୀ ଦେଖିଛ? ଫତେଗଡ଼ ରାମ ମନ୍ଦିର ଦେଖିଛ?
ହଁ, ଫତେଗଡ଼ ରାମ ମନ୍ଦିର ଦେଖିଛୁ।
ତାରାତାରିଣି ଟା ଯେମିତି, ସେମ ମନ୍ଦିର ପରା ଫତେଗଡ଼ ରାମ ମନ୍ଦିର, ସେଇ ଟାଇପର ହେଇଛି ତ।
ବାକି ତା ଗେଟ୍ ଟ ଟିକେ ମାନେ ଏମିତି ଏଇ ଟାଇ ଅଛି ଗୋଲା ଟାଇପ ଟିକେ ଉପରୁ।
ବଢିଆ ଲାଗେ ଦେଖିବା ପାଇଁ, ତାପରେ ଯେକୌଣସି ମନ୍ଦିର ଜାଗା ଯା ଲାଗିବ, ଦେଖିବ ଘରୁ ଯେତେ ଚି ତାରେ ଯାଇଥିବ, ମନ୍ଦିରରେ ପାଞ୍ଚ ମିନିଟ୍ ବସିକି ପ୍ରାର୍ଥନା କରିଦେବ, ମନ ବହୁତ ଖୁସି ଲାଗିବ।
ମନ୍ଦିର ଟା ମନ୍ଦିର, ଘର ଟା ଘର।
ସେଏବା।
କାହା ସହ କାହାର କମ୍ପେୟାର କରିବାଟା ଭୁଲୁ।
ହୁଁ ଉଁ।
ଯିବୁତ ଯାହା ଦେଖୁନ ପୁରୀ, ପୁରୀ ମାନେ ଯେତେ ଗଲେ ବି ପୁଣି ମନ ଭାଙ୍ଗୁଛି? ସେ ତମେ ମର ହଜ, ମାନେ ଗହଳିରେ ଚାପି ଠେଲିକି ଯାଅ
ମତେ ଲାଗେ ଚାପିକି ପେଟ ପୁଟାରୁ ଅନ୍ତ ବୁଜୁଡ଼ି ବାହାର କରିଦେବେ, ତଥାପି ହେଇଠିକି ଯିବୁ।
ହଁ ପରା। ସେ ତ ହଉଛି ଆଉ କଣ? ଆମେ ଯାଉଛେ ମାନେ ଯୋଉ ପୁରୀ ଯାଉଛେ କଣ ଭଲରେ ଯାଉଛ ହେରି। ସେଇ ଚାପା ଚାପା ହେଇକି, ସେଇ ମାନେ ଚାପା ମାନେ ଝାଳ ନାଳ ହେଇକି
ଆମର ଜାଣିଛନା ନାଇଁ, ଆମେ ଏମିତି ଖାଲି ଲାଇନ ରେ ଠିଆ ହବୁ କିନ୍ତୁ ଭିତରକୁ ଗଲାପାରେ ନୁହଁ ଆଙ୍କ କାର୍ଡ ଦେଖିଲେ ଆମେ ସ୍ପେଶିଆଲ ଦର୍ଶନ ଯଉ ଅଛି, ଗୋଟେ ନାହିଁ, ସ୍ପେଶିଆଲ ଗେଷ୍ଟ କୁ ଦର୍ଶନ?
ହଁ ଅଁ।
ତାଙ୍କ ଆଇ କାର୍ଡ ଦେଖିଲେ ଦର୍ଶନ କରେଇବେ କିନ୍ତୁ ଆମେ ଚାହୁଁନୁ କଣ ଆମେ ବି ସେଇ ନର୍ମାଲ ଲୋକ ଆମେ କିଆଁ ସ୍ପେଶାଲ ଦର୍ଶନ କରିବୁ, ଆମେ କଣ ସ୍ପେଶାଲ ଗେଷ୍ଟ କି? ମୁଁ କେତେବେଳେ ଭାବି ମାନେ ମୁଁ ସ୍ପେସିଆଲ ବୋଲି କିନ୍ତୁ ଦେଖେଇ ସାଙ୍ଗେ ସାଙ୍ଗେ ଭିତରକୁ ମାନେ ଛାଡିବେ। ହେ ହେ, ସେଗୁଡା ମୋର ଇଛା ନାହିଁ। ସେଗୁଡ଼ା ମୋର ଇଛା ନାଇଁ। ଏମିତିରେ ଯିବ ଲୋକ, ଆମେ ଯେମିତିରେ ଲୋକ, ସେମାନେ ବି ସେମିତି ଲୋକ। ସେମାନଙ୍କ ଆଇନ ଭାଙ୍ଗିକି ଆମେ କାହିଁଁ ମଝିରେ ପସିକି ଦେଖିବା ସେଇଟା ଠିକ ନୁହଁ।
ଏମିତି ବହୁତ ଲୋକ ଅଛନ୍ତି, କାହାର ମନ ମାନେ ଏମିତି ସଫା ଏତେ ନୁହେଁ।
ମୁଁ ସେଥିପାଇଁ ମୁଁ ଯେତେବେଳେ ବି ମୁଁ ଏଠି ବାହାଘର ପରେ ଯାଇଥିଲି, ଏଠି ଏଇ ଯୋଉ ଏଠି ଖୋର୍ଦ୍ଧାରେ ଯୋଉ ଦେଖି ଖୋର୍ଦ୍ଧା ଯାଇଛ ଟି?
ଖୋର୍ଦ୍ଧା
ଯୋଉ ତରତୁଆଟି ଦେଖିଛ ଯୋଉ ଆର୍ମିର ଗୋଟେ ବଡ ଯୋଉ ଗେଟ୍ ନାହିଁ କେତେ ବଡ ଗେଟଟା ଦେଖୁନ, ଆଖି ପାଇବନି କହିଲା ଲାଖେ।
ସେଇଠି ତମେ ଯାଇଛ?
ସେଇଠିକି ଏଇଥର ମୁଁ ବହୁତ ଡରିଡରି ଜାଣିଛି କି ନା ତାଙ୍କର ଭିତରେ ଗୋଟେ କାମ ଥିଲା
ହଁ ଅଁ
ଆଇଟିଭିି କ୍ୟାମ୍ପ ହେଇଟା ମ
ହଁ ଅଁ
ଆ ଯଉ ସେ ଭିତରକୁ କହିଲେ ଆସ, ମୁଁ କହିଲି ନାଇଁ ମ ମୁଁ ଯିବିନି।
ହଁ
ମୁଁ କହିଲି ନାଇଁ ମୋ ମୁଁ ଯିବିନି ସେ ଭିତରକୁ, ମତେ ଡର ଲାଗୁଛି ଏମାନଙ୍କୁ ଦେଖିକି। ଅନା କେତେ ଡେଙ୍ଗା ଡେଙ୍ଗା ସେମାନଙ୍କୁ। ସେମାନଙ୍କୁ ଦେଖିଲେ ଆଗ ଦେହହାତ ଥରୁଛି ଆଗରେ ଠିଆ ହଉଛନ୍ତି ଗେଟ ଆଗରେ ଯୋଉ ବନ୍ଧୁକ ଧରିକି।
ହାଁ ହାଁ
କି ତାପରେଠୁ ମୁଁ କଣ କରଲି, ମୁଁ କହିଲି ନାଇ ମୁଁ ଯିବିନି ତାପରେ ଏଠୁ ମୁ ଠିଆ ହେଲି। ସିଏ କରଲେ ମାନେ ହିନ୍ଦୀରେ ସେମାନେ ତ କଥା ହଉଛନ୍ତି ଓଡିଆ ନୁହଁ ସେମାନେ ଆମ ଓଡିଆ ନୁହେଁ ନା ସେମାନେ ନନ୍ ଓଡିଆ।
ହଁ
ମାନେ ଗଲେ ୟେ ତୁମ୍ହାରା ୱାଇଫ ହେ? ତାର ସେ ଗଲା ହଁ ଇଏ ମେରା ୱାଇଫ ତାପରେ ଏଇଠୁ ସେ ଗଲେ ହଁ ତମେ ବି ଏଣ୍ଟ୍ରି କରିପାରିବ ତାଙ୍କ ସାଙ୍ଗରେ ଆଉ ଆଉ ଯିଏ ଅଲଗା ଲୋକ ଆସିଥିବ ସେ ଏଣ୍ଟ୍ରି କରିପାରିବନି ଯଦି ତମ ସାଙ୍ଗରେ ବି କି ଆସିଥିବ ସ୍ପେସିଆଲ ଧର ମୋ ବାପା ମା ଗଲେ କି ତାଙ୍କ ବାପା ମା ଭାଇ ଗଲେ ଆମ ସାଙ୍ଗରେ ଯିଏ ଯିବ ସିଏ ଭିତରକୁ ଯାଇପାରି ଯିବେ ନହେଲେ ଅଲଗା ଲୋକ କେହି ଯାଇପାରବନି କାରଣ ସେଇଟା ଆର୍ମି କ୍ୱାର୍ଟର ଟା ବା ସେଇଠି ନା। ମାନେ ସେଇଠି କେନ ନା ସେଇଠି କ୍ୟାର୍ଟର ସେଇଠି ସବୁ ଏକା ଅଛି ସେଇ ଭିତରକୁ ଏ ଦିଥର ଏ ଦିଥର ଗଲୁଣି। ସେତବେଳେ ଯାଉଛ
କାହାକୁ କେମିତି ଏଣ୍ଟ୍ରି କେମିତି ସେମିତି ହବନି, କେବଳ
ସିଏ ସେ ସିଏ କାର୍ଡ ଦେଖେଇଲେ ପରା। ଯୋଉ କେବି କେବି କଣରେ ଏମତି ଗୋଟେ କାର୍ଡ ଅଛି ଏମାନଙ୍କର,
ହୁଁ
ଆର୍ମି ମାନଙ୍କର ସେଇ କାର୍ଡ ଟା ଦେଖେଇଲା ପରେ ତାଙ୍କୁ ଯାଇକି ଏଣ୍ଟ୍ରି କରାଇଲେ ଆମ ମାନ ସମସ୍ତେ।
ଭିନ ବିନହ
ବଢ଼ିଆ ସବୁ ଏଇ ଭିତରେ ବି କେତେ ପ୍ରକାର ଫୁଲ ଗଛ ଲଗଉଛନ୍ତି।
ହୁଁ ହୁଁ
ଆଉ ଆମ ଖୋର୍ଦ୍ଧାରେ କଣ ଦର୍ଶନୀୟ ସ୍ଥାନ, ମୁଁ ଖୋର୍ଦ୍ଧାରେ ଯାଇଛି ବରୁଣାଇ।
ହୁଁ ଖୋର୍ଦ୍ଧର ଖୋର୍ଦ୍ଧା ଦର୍ଶନୀୟ ସ୍ଥାନ ମୁଁ କୁଆଡେ ଯାଇନି।
ଖୋର୍ଦ୍ଧା ମୁଁ ଯାଇଛି ବରୁନାଇଁ ବରୁନାଇଁଙ୍କ ଜାଗା ଟା ବଢିଆ ଟେ, ଵା ଗରୁଣାଇ କରୁଣାଇ ପୀଠ ବି ବଢିଆ ମନ୍ଦିର। ଠାକୁର ଆଉ ବରୁଣାଇ ପାହାଡ ଉପରକୁ ପାହାଡ ଉପରକୁ ଆରେ ଯିଏ ଲଭର ମାନେ ସବୁ ଯାଆନ୍ତି, ଆମେ ମାନେ ଯାଇକି କଣ କରିବୁ? ମୁ ପୁରା ଅଧା ଯାଇ ଏଥର ଚଢିକି ଯାଇଥିଲି ପୁଣି ଭୁଲି ପଳେଇ ଆଇଲି। ଆମେ ଯୋଉ ଝିଅ ପିଲା ତିନି ଚାରି ଜଣ ଯାଉଥିଲୁ? ଜଣେ ମନା କଲେ କହିଲେ ସେ ଉପର ଆଡେ କ'ଣ କରି ଯାଉଛ? ଆଉ ଯୋଉ ପଟେଇଲେ ସିନା
ହୁଁ
ଯୋଉ ଅଛି ରାମଚଣ୍ଡୀ ଖୋର୍ଦ୍ଧା, କଚିଆ ଖେଲ ନା କୋଉ ଗାଁ ଗୋଟେ ଅଛି। ରାମଚଣ୍ଡୀଙ୍କ ମନ୍ଦିର ଅଛି, ସେଟା ବି ବଢିଆ ଜାଗା ସେଠି ପଥର ଜାଣିଛ କି ନାଇଁ ବଢୁଛି।
କୋଉଠି?
ରାମଚଣ୍ଡୀ। ଖୋର୍ଦ୍ଧା, ରାମଚଣ୍ଡୀ।
ଖୋର୍ଦ୍ଧା, ରାମଚଣ୍ଡୀ ନାଇକି।
ପଥର ଟିକେ ଟିକେ ବର୍ଷକୁ ଥରେ ଲେଖା ବଢୁଛି,
ପଥରେ ତ ବଢି ବଢି ପୁରା ପାହାଡ ହେଇଯିବ।
ହେଇଗଲାଣି।
ଆହୁରି ପାହାଡ଼ ହେଇଯିବ ଆକାଶ କୁ ଲାଗିଯିବ ତାହେଲେ।
ହଁ ଏଠି କଟକ ଛତିଆରେ କେମତି ଖଣ୍ଡା ଟା ବଢୁଛି,
ହଁ ମୁଁ ଭାବୁଛି ଖାଲି ଗୋଟେ ନାଁ ଗଟେ ଶୁଣୁଛି ମାନେ ସତରେ ବଡୁଛି କି ନାଇଁ କେଜାଣି?
ହଁ ହେଟା ଯେତେବେଳେ ବାର ହାତ ହବ ସେତେବେଳେ କଳି ଯୁଗ ଶେଷ ହବ।
ଏଇ ଭାଇ କେବେ ନହଉ?
ହେ ଧୀରେ ଧୀରେ ଟିକେ ଟିକେ ବଢୁଛି।
ହାଁ ଵା ହବ ତା ଟାଇମ ଯାହା ହଉ।
ହୁଁ।
ଆଉ କଣ ଖାଇଥିଲ ଘରେ ସବୁ ହଁ ତଳେ ଛାତ ଉପରେ ଟିକେ ବସିଛି ବସିଛି ଆଉ।
ହୁଁ ମୁଁ ତ ଏଇ ଭାତ ହେରା ଖାଇଥିଲି ଆଉ କିଛି ଖାଇନି।
ରାତିରେ କଣ ରୋଷେଇ କରିବ?
ରାତିରେ ରୁଟି କରିବି ଅଣ୍ଡା ତରକାରୀ ଅଛି।
ଅଣ୍ଡେ ଦରକାର ତମର ଭଲ ନ କି।
ହୁଁ ଆ ସେମାନଙ୍କର ଚିକେନ ଆସେ। ଛ ରୁଟି ଖାଲି ହବ ଭାତ ବି ଅଛି ଖାଲି ରୁଟିଟା ହବ ଆଉ।
ହୁଁ ସବୁ ରୋଷେଇ ଜାଣିକି ପରା ପଳେଇଛି ତ।
ହୁଁ ପ୍ଲସ୍ ଟୁ ରୁ ଶିଖିଥିଲି ରୋଷେଇ ବୋଲି।
ହେ ହେ ହେ ହେ ପ୍ଲସ ଟୁ ସେ ଶିଖିଥିଲି ବୋଲି କାମ ଦେଲ ନହେଲେ କାମ ଦେଇନଥାନ୍ତା। ଆଉ ନହେଲେ ଆସିକି ଏଠି ଦୋଳି ଖେଳିଥାନ୍ତି। ନହେଲେ ପୁଣି ତୁମ ମାନେ ଶାଶୁ ଘର ଲୋକ ସବୁ ଭଲ?
ହୁଁ ସମସ୍ତେ ଭଲ ମ।
ହୁଁ ହୁଁ।
ଶାଶୁମାନେ ତ କେତେବେଳେ ଭଲ ହେଇପାରିବେନି।
ହେ ହେ ହେ।
ହୁଁ। ଶ୍ୱଶୁର ଭଲ ଦେଢ଼ ସୁର ଭଲ ଯା ଭଲ।
ଯା ଯା ଟା ଭଲ ହେଲା ସବୁ ରେଡି।
ହଁ ସିଏ ଭଲ।
ଆଉ
ସେ ଭଲ ବୋଲି ଦି ଜଣ ଯାକ ମେଳ ହେଇକି ରହି ହେଇଯାଉଛି।
ହଁ ନହେଲେ ପୁଣି ଖୁଣ୍ଟିଆ ଫୁଣ୍ଡିଆ ହେଇକି ଲାଗଥାନ୍ତା ଆଡେ।
ହୁଁ।
ଯାହା ହଉ ସବୁ ଭଲ ହଉ।
ହୁଁ। ଶାଶୁଘରେ କଣକ ଭଲରେ ରହିଲେ ଭଲ ଲାଗିବ ସବବେଳେ ଖଟରେ ମି ହେଲେ କଣ ଟେନସନ ରେ ଭଲ ଲାଗିବ କି ରହିବାକୁ।
ହଁ ବା।
ଆଉ ତମକୁ ଫଳମୂଳ ଭିତରେ କଣ ଖାଇବାକୁ ଭଲ ଲାଗେ?
ସେଇ ପ୍ରାୟତଃ ଟାଇମ ଖାଇଇ ସବୁ ଆଉ।
ହୁଁ।
ହଁ।
ମତେ ଫଳରେ ବେଶୀ ଟିକେ ମାନେ ଅଙ୍ଗୁର ଯୋଉ ମିଠା ମିଠା ଆସେନି ସରୁ ସରୁ
ହଁ।
ସେଇ ଅଙ୍ଗୁରଟା ଭଲ ଲାଗେ ଆଉ ଡାଳିମ୍ବ ସେଓଉ ଏମିତି ଅଳ୍ପ।
ଓ ହୋ।
ଆଉ ଲିଚୁ ଲିଚୁ।
ସେଇଟା ତ ଫାଷ୍ଟ ସମସ୍ତଙ୍କରଉ। ନାଇଁ ସେଇଟା ମାନେ କିନ୍ତୁ ଅଲଗା।
ଖଟା ଖଟା ଲାଗେ କ ବାରିପଟ ଗଛ ଲଗେଇଥିଲି। ହଁ ଷ୍ଟ୍ରବେରୀ ଫଲ ଥିଲା ଦେଖିବ ର ଫଟୋ ଥିବ ଯେ ଛାଡିବି।
କ ଦୂର କରୁଛ ନାଇଁ କି?
ଏବେ ମରିଗଲା ହେଲା ଥରେ ଫଳେଇ ଗୋଟେଥର ଗଛରେୋଟେ ଥର ହିଁ ଫଳିବ ତାପରେ ମରିଯିବ।
ଏଇ ମିତି ଜ ନ
ହୁଁ।
ମାନେ ଯେତେ ଥର ଫଳେଇିବ ତାକୁ ପୁଣି ସେତେ ଥର କଷ କରିବାକୁ ପଡ଼ିବ।
ହୁଁ।
ଓହୋ
ଆଉ ଥରେ ଲଗା ହେଇଥିଲା ଆମ ବାଡିରେ ଥରେ କମଳା ହେଲା କି। କମଳା ଗଛ ହେଲା ହଁ ଗଛ ହେଲା ଫଳିଲା। ଇ ହି ଏତେ ଆମ୍ୱିଳା।
ହଁ ହଁ ଖାଇ ହେଲାନି ଆଉ।
ମାନେ ହେଇ କମଳା କଲର ର। ଆଉ ହେଇ କମଳା ଭଳିଆ ଦେଖିବାକୁ, ହେନ୍ତି ଚୋପା ଛାଡୁଥିଲା ଭଲରେ କିନ୍ତୁ ଆମ୍ୱିଳା ଆମ୍ୱିଳା। ହେରା କିଏ ଖାଇବ।
ମୂଲ୍ୟହୀନ ହେଲା।
ହୁଁ। ଆମ ଗତ ଗାଁରେ ଜଣେ ନୁହଁ ଅଙ୍ଗୁରୁ ଗଛ ଲଗେଇଛନ୍ତି। ଲତା ମାଡି କି ହେନ୍ତି ଫଳିଚି। ଅ କମଳାରା। ହଁ ହେରା ବିକିବୁ ଆମ୍ୱିଳା ରା ଏଠି।
ଯିଏ କିଏ ଆଉ ଜାଣିବ କି ଆମ୍ୱିଳି ।
ଉଁ
ହୁଁ ସିଏ ତ ଉପର ଦେଖିକି ନେବେ ନା।
ଉଁ ହୁଁ, ଉପୁରୁ ଭଲ ଚିକଣିଆ ଦେଖାଯାଉଥିଲା ଯେ।
ମାନେ ସେଭଳି ଯଦି ନର୍ମାଲ ତମେ ବିକିବ ବୋଲି ନେବେନି କେହି। ମାନେ ଥରଟେ ନେଇକି ସେ ଜାଣିଦେବେ ନା। କିନ୍ତୁ ଯଦି ଆଉ କୁଆଡେ ଗଲେ ବେଟର।
ହଁ।
ସେମତି ତ ଜାଣିହବନି କିଛି।
ସେମାନେେ କଣ କି ଟ୍ରେ ରେ ପୁରେଇକି ମିଠା ଖଟା ସବୁ ପୁରେଇକି ଦେଇଦେବେ।
ହୁଁ। ହଉ ରଖିଦଉଚି।
ହଁ ହଁ।